ହଁ କୁହ,
ହଁ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ଟିକେ ଭଲ ଟିକେ ଖରାପ୍,
କଣ ହେଲା ଖରାପ୍ କଣ ପାଇଁ?
ଆଜିର ଯୋଉ ବର୍ଷା ପାଗ ପୁରା ଆମ ପଟେ ଏତେ ବର୍ଷା ଏତେ ବର୍ଷା ମତେ ଟିକେ, ଥଣ୍ଡା ହେଇଯାଇଛି,
ହଁ-ହଁ ଆଉ, ପରେ ଆଜି ବହୁତ୍ ଜୋର ରେ ବର୍ଷା ହେଇଛି କେତେ ଦିନ୍ ହେଲା ଗରମ ଲାଗୁଥିଲା ବର୍ଷ୍ ହେଲା ଟିକେ-ଟିକେ ଭଲ ଲାଗେ ଥଣ୍ଡା ଲାଗିବ, ତମକୁ ବେଶୀ ଥଣ୍ଡା ଯାଇନି କି?
ଯାଇନି,
ଓହୋ ଔଷଧ ଖାଇଲ?
ନା ଖାଇନି ଏମିତି ଟିକେ ଖାଲି, ଏ ଟିକେ ଖାଲି ଥଣ୍ଡା-ଥଣ୍ଡା ଲାଗୁଛି ଆଉ କିଛି ନାହିଁ ମୁଣ୍ଡ ଟିକେ ବିନ୍ଧା ହଉଛି ବାସ୍,
ହଁ-ହଁ ଟିକେ ସମୟ ଶୋଇ ପଡ଼ିଲେ ଟିକେ ଭଲ ଲାଗିବ,
ନା ଶୋଇଲେ ବେଶୀ କଁ ଲାଗିବ କହିଲ, ପୁରା ଯେତେବେଳେ ଆମର ଶରୀର ଟା ପୁରା କଣ ଟିକେ କଣ, ଯଉ, ଇଏ ପାଇଯିବ ଟିକେ ରେଷ୍ଟ୍ ଇଏରେ ପାଇଯିବ ମାନେ ଶୋଇବା ଟା ବେଶୀ ହେଇଗଲେ କଁ କି ନିଦ ନିଦ ବେଶ୍ ସିଏ ହେଇଗଲେ ଜର ଧରିଦବ,
ଓହୋ ହଁ-ହଁ ଭଲ କଥା ଯଦି ଟିକେ ଗରମ, ନାଇଁ ତ ଟିକେ ସେ ଯୋଉ ଗରମ ଚା କହୁନାହାନ୍ତି ଯୋଉ ସବୁ, ହଉ ଚା ପତି ଟିକେ ଅଳେଇଚ ଟିକେ ଗୋଲମରିଚ ଟିକେ, ଅଦା ଟିକେ ଏମିତି କରିକି ନା ତ ପିଦଅ ଟିକେ ଉଁ ଦେହ ଟା ଗରମ ହେଇଯିବ ବୋଲି ଜ୍ୱର ଟା ବାହାରି ପଡ଼ିବ,
ହଁ ସେଇଟା ମୁଁ ସକାଳେ ଟିକେ ଚା ବନେଇଥିଲି ସେଇଟା ଅ ଛି ମନେ ପଡ଼ିଲା ଏବେ-ଏବେ ପିଇଦେବି,
ହଁ ଏଟା ପିଇଦଲେ ଟିକେ ଭଲ ଲାଗିବ ଥଣ୍ଡା ଯୋଗୁ ହେଇଛି ନା ଏଇଟା, ତ ସେଇଟା ଥିଲେ ଦେହଟା ଟିକେ ଭଲ ଲାଗିଜିବ।
ହଁ ଆଉ ତମେ କଁ ଖାଇଥିଲ ଦିନରେ?
ଆଜି ତ ପଖାଳ ଭାତ ଆଉ ଆଳୁ ଭଜା ଆ, କୁ କଲରା ଆଳୁ ଭଜା ଆଉ ଶାଗ ଆଉ ତମର କଣ ହେଇଥିଲା?
ଆଜି ଆମର ଭାତ ଡାଲି, ଆଉ ଜହ୍ନି ଆଳୁ ଭଜା ହେଇଥିଲା,
ହଁ-ହଁ ଆଜି ବି ଜହ୍ନି?
କାଲି ଇ ଜହ୍ନି କଣ ହୁଏ କହିଲ ଏ ଜହ୍ନିଟା ଯଦ୍ ଯିଏ ଅଧିକ ର ଆଣିକି ତମେ ଯଦି ଭଜା ଜଲଦି-ଜଲଦି ନ କରିବ ସେଇଟା, ବୁଢ଼ା ହେଇଯିବ ତା ଆଉ ଭିତରର ଯୋଉ ପାଣି ଟା ଶୁଖିଗଲେ, ସେଇଟା ମାନେ ବେଶୀ ଟାଣ ହେଇଯିବ ସେଟା ଆଉ ମାନେ ଏମତି, ଖାଇଲା ବେଳକୁ ଆଉ ଭଲ ଲାଗିବନି ପିତା ବି ଲାଗିବ,
ଓହୋ ମାନେ ଏବେ ଯୋଉ ଭେଣ୍ଡି ପରି,
ହଁ ଭେଣ୍ଡି ଯଦି ଭେଣ୍ଡି ହଉ ଜହ୍ନି ହଉ ବେଶୀ ଦିନ ରଖିଲେ ସେଟା ଶୁଖିଯାଏ, ଆମର ଏଠି ନାହିଁ ନା କିଛି ସେମତି ରଖିବା ପାଇଁ,
ହଁ-ହଁ ସେଟା ଜଲଦି ଖାଇଥିଲେ ବି କିନ୍ ଭଲ ତାର ପ୍ରକୃତିକୁ ଟେଷ୍ଟ ଆଇିବ।
ମାନେ ତାର ଯୁ ସ୍ଵାଦ ଟା ଯୋଉ ଥାଏ ନା ସେଇଟା ଭଲ ଲାଗେ ଜଲଦି ଖାଇଦେଲେ କହେକି ସେଇଟା
ହଁ।
ସକାଳୁ ଉଠିକି ମୁଁ ଚକୁଳି ଚା ଟିକେ ଖାଇ ଦେଇଥିଲି ଆଉ ଏବେ ଖାଇଲି ତାପରେ ଦିନ ବଳା ମୋ ଭାଇ ଖାଇବାକୁ ଆସିଥିଲା ହେଲା।
ହଁ।
ସେଇଠୁ ସିଏ ଆଣିଥିଲା ଜାମୁ କୋଳି। ତ ମୁଁ ଖାଇଲି କେତେଟା ତାପରେ ସେଟା କଣ କି ବେଶୀ ଖାଇଲେ ତଣ୍ଟି ଗୋଟେ ପୁରା ଖେର ଖେର ହୁଏନି ପୁରା ବେଶୀ ସେ ଟିକେ ତାର ତାର ସ୍ଵାଦ ଟା ଟିକେ ହଁ ଇଏ ଥାଏ। ପୁରା ପଶାଳିଆ ଟାଇପ ର ଜୁ ହଁ ହଁ ହଁ। ସେଥିପାଇଁ ମୁଁ କଣ କଲି ନା ମୁଁ ମୁଁ ଗୋଟେ ଭିଡିଓ ଦେଖିଥିଲି ଯେ ଯୋଉଟା। ଉ ଏ ଯୋଉ ପାଣି ଜାମୁକୋଳି ଆଉ ଟିକେ ଚିନି ଚିନି ଟିକେ ଲୁଣ। ପକେଇକି ତାକୁ ଯଦି ଇଏ କରିବ ତାକୁ ଇଏ ବାଟିବ ବାଟିକି ତାକୁ ପିଇଲେ ତା ଟେଷ୍ଟ ମାନେ ତାର ସ୍ଵାଦ ଟା ଭଲ ଲାଗିବ ବୋଲି। ତ ମୁଁ ତାକୁ କଲି ସେଡା ବନେଇକି ପିଇଲି ପୁରା ପୁରା କାଡାକ ଥିଲା ସେରା ପୁରା ଖାଇକି ମୁଁ ପିଲି ପୁରା ତଣ୍ଟି ପୁରା ଗଲା ମୋର।
ମାନେ ବେଶୀ କଷା ହେଇ ଗଲାକି।
ହଁ ବହୁତ କଷ୍ଟ ହେଇଗଲା ତଣ୍ଟି ପୁରା ଖାର ଖାର ଖାର ଖର ଯେମିତି ଲୁଣ ଆମେ କିଛି ଖାଇଦେଲେ ଯେମତି ଲୁଣି ଜିଷ ଖାଇଦେଲେ ତାଣ୍ଟରେ ଗୋଟେ ଖାରଖାର ଲାଗେନି?
ହଁ ହଁ।
ପୁଡା ସେମିତି ଲାଗିଲା।
ଓ ହୋ କାଲିକି ଆଉ କଣ ଜିନିଷ ଯେମିତି କଣ ଟିକେ ଖାଇଦିଅ ମତେ କଣ ଭଲ ଲାଗିବ ବୋଲି ସେଟା ତ କଷାଳିଆ ଇଏଟା ବଧେ ତଣ୍ଟି ଲାଗିଯାଇଚି ତ ସେଇଥିପାଇ ଏମତି
ସେଟା ପିଇ ସାରିଲା ପରେ ମୁଁ ଆଉଥରେ ଜାମୁ କୋଳିର ସେ ସରବତ ପିଇ ସାରିଲା ପରେ ମୁଁ ଭାତ ଖାଇଦେଲି। ଭାତ ତ ଖାଇ ନଥିଲି ଭାତ ଖାଇଲାରୁ ଟିକେ ଟ ଠିକ ଲାଗିଲା ଯେ ସେ ଥଣ୍ଡା ପାଇଁ ତ ଗୋଡ ହାତ ପୁରା ବିନ୍ଧା ହେଇକି ଯୋଉ ପାଗ ପୁରା ଏତେ ବର୍ଷା ଆମର ଏପଟେ ବାପରେ ତମର?
ହଁ ପରା ବହୁତ ଜୋରରେ ବସ ଉ ବହୁତ ଘଡଘଡ ବି ହଉଥିଲା ତାପରେ ଲାଇନ ବି ପଳେଇଚି। ଗରମ ବାହାରେ ବର୍ଷା ହଉଛି କିନ୍ତୁ ଭି ଭୀତରେ ଆମର ବହୁତ ଗରମ ଲାଗୁଛି ବାହାରୁ ଗଲେ ଟିକେ ଥଣ୍ଡା ପବନ ବାହାରୁିଛି। ଗରମ ଲାଗୁଛି ଇଆଡେ। ତମ ଘର ଆଉ ବା ପରିବେଶ ସବୁ ଭିନ୍ନ ହେଇଯାଉଛି ମତେ ସେମିତି ଲାଗିଲା। ଲାଇନ୍ କଟି ଯିବାରୁ ବାହାରେ ବର୍ଷା ହବାରୁ
ଯୋଉ ଘଡଘଡି ଯୋଉ ବର୍ଷା ଲାଇନ୍ ବାରମ୍ବାର ଯାଉଥାଏ ବାରମ୍ବାର ଯାଉଥାଏ ମୁଁ ଭାବିଲି ଆଜି ପୁରା ଲାଇନ କାଟିଦବ ଆଉ ରାତି ରାତି ସାରା ଆଜି ଆଜି ଅନ୍ଧାର।
ମୁଁ ମୁଁ ଶୋଇ ପାରିବନି ବୋଲି ଭାବୁଥିଲି।
ମୁଁ ବି ସେଇଆ ମଶା ମାଡ ହବ।
ହଁ ପରା କେତେ ମଶା ଯେ ମଶା ହଉଚି ଇଆଡେ ଯେ କହିବାକୁ ନାହିଁ।
ହଁ।
ତାପରେ ପୁଣି ଆମ ଘର ପାଖରେ ଏଇ ଯୋଉ ଜଙ୍ଗଲ ଟା ଅଛି କି ନାଇଁ। ଯଉ ଯୋଉଠି ମୁଁ ରହୁଛି ହଁ ସେ ସେଠି ରହିବାରୁ ସେଠି ପୁଣି ଆହୁରି ବେଶୀ ମଶା ହଉଚି ଜଙ୍ଗଲଟା
ଏ ବାପରେ ହଁ ଏଇଠି ବି ଆମର ଏଇ ଯୋଉ ଅଛି ସାହି ସେ ସାହି ମାନେ ଆମର ଯୋଉଟା ଘର ସେ ଘର ପାଚେରୀ ଅଛି ପାଚେରୀ ସେପଟେ ଖାଲି ଗଛ ବଡ ବଡ ଗଛ ଗୁରା ଅଛି ସେଥିରେ ବି ତ ଏଇ ଯୋଉ ବର୍ଷା ଆସିକି ପାଣି ଫାଣି ରହିଯାଇକି ପୁଣି ତାର ଅବସ୍ଥା ଖରାପ।
ହଁ ପୁଣି ଆଡେ ପୁଣି ସେ ଗଛ ଜଙ୍ଗଲ ପାଖରେ ଥିବାରୁ କେତେ ସାପ ହେରିକା ଏପଟେ ଆଉଚନ୍ତି ଯେ କହି ହଉନି।
ହଁ ନାଇଁ ତାର ସାପ ପାଇଁ ସାପ ନ ଆସିବାକୁ ନା ଗୋଟେ ଗଛ ଲଗାନ୍ହୁଏ ଯେମତି ଯୋଉ ଘିଅ କୁଆଁରୀ ଗଛ ହେଲା
ହ, ହ, ହ।
ହଁ ସେମତି ଟାଇପ ର ଗୋଟେ ଗ ସେମତି ସେଇ ପ୍ରକାରର ଗୋଟେ ଗଛ ଅଛି ଯୋଉଟା କି ସେଇଟା ଯଦି ଘର ଚାରିପଟେ ଯଦି ତମେ ଲଗ ଲଗେଇବ ତାହେଲେ ସାପ ଆସିବନି ବୋଲି କୁହନ୍ତି।
ହଁ ସେଇଟା ଆମ ଘରେ ଅଛି କିନ୍ତୁ ହେଲେ ବି ପଳେଇଆ ହଉଚି।
ଓ ହୋ ହଉ।
ହଁ ସେଟା ମାନେ ସାପ ପରି ସେ ଗଛ ଟା ଦେଖାଯାଏ ହେଲା। ସେଥିପାଇଁ ତାକୁ ସେଇଟା ସା ସାପ ଗଛ ବୋଲି କୁହନ୍ତି ହଁ ସେଇଟା ଅଛି ଆମ ଆଈ ଘର ବି ଥିଲା ମୁଁ ସେଇଠୁ ଆଗ ଆଣିକି ଦିଇଟା ଲଗେଇଚି। ଆରେ ସେଇଟା କହିବାକୁ ଗଲେ ଯୋଉ ଘର ଭିତରେ
ନି ଆଉ
ସେମିତିଆ ଟାଇପରଟା ସେଇଟାକୁ ସାପ ଗଛ ବିଗ କୁହନ୍ତି ବୁଝିଲେ କି ନାଇଁ। ସେଇଟା ମାନେ ଏମିତି କି ଯେମିତି ଆମର
ସାପର ଉପର ଉପର ଚମଡା ଯେମିତି ହେଇଥାଏ ସେମତି
ହଁ ହଁ ସେମିତି ନାଇଁ ମାନେ ସେମିତି ଟାଇପ ର ଲମ୍ବା ଲମ୍ବା ହେଇଥାଏ ଲମ୍ବା ଲମ୍ବା ହେଇଥାଏ ସେ ଗଛ ଗଛ କି ନାଇ ସିଧାରେ ସେ ବଢେ ସେଥିପାଇଁ ତାକୁ ସେମିତି ଗଛ ବୋଲି କହୁଛନ୍ତି। ଆ କହିବାକୁ ଗଲେ ସେ ଗଛର ପ୍ରକୃତ କାମ ହଉଛି କି ଯୋଉ ପବନ ସଫା କରିବା ହେଲା ତାପରେ ଅମଳଜ ଯାନ ଅଧିକ ସିଏ ଇଏ କରେ
ହୁଁ।
ମାନେ ସେଟା ଘରେ ଲଗେଇଲେ ବହୁତ ଭଲ ବୋଲି କୁହନ୍ତି ସେ ଗଛ ଟଡାକୁ ଘର ଭିତରେ ସେମିତିଆ ଟାଇପ ର ତାର କାମ।
ହୁଁ
ହଁ ଯେମିତି ଆମର ନାଇଁ ମୁଁ ତ କୁଆଡେ ବେଶୀ ବି ଯାଇନି ଘରେ ଥିଲି ମତେ ଭୋକ ଭୋକ ଜୋରେ ଲାଗୁଚି କୋଣ ଗୋଟେ ବନେଇକି ଖାଇବି ବୋଲି ଭାବୁଥିଲି ଯେ ଏପଟେ ସେମିତି ତ କିଛି ନାହିଁ ଘରେ ବନେଇବା ପାଇଁ ଭୋକ ବି ମୋତେ ଜୋରରେ ଲାଗିଲାଣି। ଆଉ ତମେ କୁଆଡେ ଯାଇଥିଲ କି ଆଜି?
ନା ମୁଁ ଯାଇନି କୁଆଡେ ମୁଁ ଘରେ ହିଁ ଅଛି। କଣ ଅଛି, ଘରେ କୁହ ସୁଜି ଫୁଜି ଅଛି।
ସୁଜି ଅଛି ଯେ ସୁଜି ତ ବନେଇବା କୁ ଅଳସୁଆ ଲାଗୁଛି।
ହୁଁ ନହେଲେ ଯୋ, ଚୁଡା, ଚୁଡା ଥିଲେ ଟିକେ ଭାଜି ଦିଅ ତାକୁ ଭୃସଙ୍ଗ ପତ୍ର କଞ୍ଚା ଲଙ୍କା, ଆଉ ଦେଇକି ଟିକେ ପୁଡା ଭାଜି ଦିଅ, ଖାଇବ ତାକୁ ବି ଭଲ ଲାଗିବ।
ହଁ ସେଇଟା କରିଲେ ହବ, ଚୁଡା ଅଛି ଯେ ଘରେ ମମି ସଦାବେେଳେ ସେ ସନ୍ଧ୍ୟାବେେଳେ କେବେ କେବେ ଚୁଡାଭାଜି ଦିଅନ୍ତି। କରିକି ସେଟା କରେ ମମି ବୋେଧେ ମୁଢି ଆଣିଚି। ନା କଣ ମୁଢି ମିକ୍ସଚର ର କରିବି ବୋଲି ଖାଇ ବୋଲି ଭାବୁଥିଲି, ଟିକେ ପିଆଜ ଟିକେ କାଟି ଦେଇେଇକି?
ସେଇ ଯୋଉ ଆମର ଯୋଉଟା ବିନା, ବିନା ରାଗ ବାଲା ଯୋଉ ମିକ୍ସଚର ମିଳେନିା ଜାଣିଚ।
ହଁ ହଁ
ଏଇଥିରେ ତମେ ଟିକେ କଣ ନା ହଁ ହାଲୋ। ହାଲୋ, ହଁ ତେଲ ଟିକେ ପକେଇବ କଡେଇରେ ତାପରେ ଟିକେ ଭୃଷଙ୍ଗ ପ ହଁ ତେଲ ଟିକେ ପକେଇବ ବୃଷଙ୍ଗ ପଟ ଆଉ ଲଙ୍କା ଟିକେ ପକେଇକି, ତାକୁ ଛୁଙ୍କ ଦେଇକି ତା ଉପରେ ହୁଁ ଚୁଡା ତାକୁ ଭାଜିବ ଆଉ ସେ ମିକ୍ସଚର ପକେଇବ ସାଧା ମିକ୍ସଚର। ପକେଇକି ତାକୁ ଭଲ ସେଟାକୁ ଟିକେ ଭାଜିବ। ଆଉ ଚା ରେ କୋଉଥିରେ ଖାଇପାରିବା ଆଉ ସେଥିରେ, ଏଇ ପକେଇ ପାକେଇ ଏଇ ଯୋଉ ମକାର ଯୋଉ ଆସେନି?
ମକାର ର ଗୋଟେ ଭଜା ଆସେ ଯୋଉ ପାମ୍ପଡ ଟାଇପ। ର ମକାର ବଡ ବଡ ଟିକେ ଏମିତି ଫୁଲ ଫୁଲ ହେଇକି?
ହଁ ହଁ
ହଁ ସେଇ, ଏଆ ବି ତା ସେଥିରେ ପକେଇ ପାରିବ। ହ ଓ ଆମେ ବହୁତ କିଛି ପକେଇ ପାରିବୁ ସେଇଥିରେ,
ହଁ ସେମିତି ହିଁ କରିକି ଖାଇ ବୋଲି ଭାବୁଛି। ଏମିତି ରେ ଭୋକ ଜୋର ଲାଗିଲାଣି କି ନାଇଁ ମୁଁ ଖାଇଥିଲି ଚୁଡା ଘଣ୍ଟେ ବେଳେ। ସେତେବେଳେ ଆଗ ଖାଇଥିଲି ତା ପରଠୁ ତ ଆଉ କିଛି ଖାଇନି ସେଥିପାଇଁ ଭୋକ ଲାଗିଲାଣି? ଆମେ କେବେ ବି ବିଷ୍କୁଟ କି ମିକ୍ସଚର କଣ ଅଣା ହେଲେ ନା ସେଟା ଆମେ ଗୋଟେ ଗୋଟେ ତିନିଟାା ଖାଇ ସରେଇ ଦଉଛୁ ଆମେ ପରଦିନ ପାଇଁ ରହୁନି ଆଁକା କିଛି। ସେଥିପାଇଁ ଚୁଡା ଫୁଡା କି ମିକ୍ସର କଣ ଟିକେ ଭାଜିକି ଆଜା ଖାଇବାକୁ ପଡିବ।
ହଁ ଏବେ ସେଇଟା ତ ବନେଇକି ଖାଅ, ଆଉ କେମିତି ଲାଗିଲା ମତେ କହିବ ହେଲା। ରଖୁଛି ମୁଁ ହଁ ହଁ ହଉ,